ରଖୁଚି।
ହଁ ହାଲୋ।
ମ୍ୟାାମ୍ ନମସ୍କାର।
କଣ ମ ଏମିତି ହଉଚୁ? ହଁ ନମସ୍କାର ପ
ଆଜ୍ଞା ମୋ ଭଏସ୍ ଶୁଭୁଚି ନା?
ବର୍ଷା ହଉଚି କି? କଁ କହିଲେ?
ଆଞା ଆଜ୍ଞା।
ଆମ ସେଥିପାଇଁ ନେଟୱାର୍କ ଇସୁ ହୋଉଚି ବୋଧେ ଆମର ତ ବହୁତ ପ୍ରୋବ୍ଲେମ୍ ହଉଚି।
ଟିକେ ଶୁଭୁଚି ତ ଆପଣଙ୍କୁ କ୍ଳିଅର୍ ରେ?
ହଁ ଶୁଣା ଶୁଣାଦେ
ଆଁ କଁ କରୁଚନ୍ତି?
ବଇତି ମୁଁ ଏବେ ଏଇ ଜଷ୍ଟ ଗାଧେଇ ଲିସିଲି ଠାକୁର ପୂ କରିବା ପାଇଁ ବସିଚି ବର୍ଷା ହଉଚି ଯେହେତୁ
ଆଉ
ଆଜ୍ଞା ଆଜ୍ଞା। ବର୍ଷା ତ ଆଜ୍ଞା ସବୁଆଡେ ହଉଛି ଯେହେତୁ ଲଘୁଚାପ ପଡିଛି।
ହୁଁ।
ଆଜ୍ଞା।
ଆପଣଙ୍କୁ ପଟେ ଏବେ ହଉଛି କି? ନାଇ ନାଇଁ ଉମ୍
ଆଜ୍ଞା ଆଜ୍ଞା। ନାଇଁ ଆଜ୍ଞା ସକାଳଠୁ ଆମ ଆଡେ ବର୍ଷା ହଉଛି। ରାତି ଚାରି ପାଞ୍ଚ ରୁ ହେଲାଣି ବର୍ଷା।
ନାଇଁ ଆମର ଛଅଟା ପରେ ହୋଇଛି, ରାତିରେ ହଉନଥିଲା। ଏମିତି ଅଳ୍ପ ହଉଥିଲା
ଆଜ୍ଞା ଆଜ୍ଞ। ଛଅଟା ପରେ ଆମ ଆଡେ ବି ଆଜ୍ଞା ବୋହୁତ ଜୋରସେ ହଉଛି। ଛଅଟା ଚାରିଟାରେବି ହଉଥିଲା, ମୁଁ ଯେହେତୁ ଶୋଇଥିଲି ଛଟା ପରେ ଉଠିଲି।
କଣ ସବୁ କରୁଛନ୍ତି ଏବେ?
ଆଜ୍ଞା ମୁଁ ଏଇ ଯୋଉ ଟିକେ ବାହାରକୁ ଆସିଥିଲି ବ୍ରଶ କରିକି ଖାଇବା ବୁଲିବା ପାଇଁ।
ଆଛାଲ ବାହାରେ ଖାଇବେ ବୋଧେ ଜଳଖିଆ ନା?
ଆଜ୍ଞା ଆଜ୍ଞା।
ଓହୋ।
ଆଜ୍ଞା। ଯେହେତୁ ତ ବର୍ଷା ଦିନ ଜାଣିଛନ୍ତି ଟିକେ ଗରମ ଗରମ ଛଣା ଛୁଣି ବାହାରେ ହେଲେ ଖାଇଦେଲେ ଟିକେ
ହୁଁ ହୁଁ। ଆଉ
ଆଜ୍ଞା।
ଆମେ ତ ଆମର କାମସାରିଲେ ତାଙ୍କର ଅଭ୍ୟାସ ହେଲାଣି ଚାହା ପିଇବା ଆଉ କିଛି ନୁହଁ।
ନାଇଁ ଆଜ୍ଞା ମୁଁ ଚା ପିଏନି ନାଇଁ ତ ସେଥିପାଇଁ।
ଭଲ କିନ୍ତୁ ମୁଁ ଦିନକୁ ତିନି ଚାରି ଥର ପି ଦିଏ।
ଆଜ୍ଞା। ଚାହା ଟା ଟିକେ ଦେହ ପାଇଁ ଖରାପ ଲାଗେ ତ ସେଥିପାଇଁ ବୋଧେ ମୁଁ ପିଏନି।
ଆଚ୍ଛା ଆଉ ଘରେ କିଏ ରୋଷେଇ କରନ୍ତି ମା? ଆମର ତ ଆମର ସ୍ଵାମୀ ପୁଅ ଶାଶୁ ଶଶୁର ମୁଁ ଛଅଜଣ ଆମେ।
ଆଜ୍ଞା ଆଜ୍ଞା। ଆଜ୍ଞା ଆମ ଘରେ ମା ସବୁ ରୋଷେଇ କରନ୍ତି। ଆ ବେଳେବେଳେ ଯେତେବେଳେ ମାଆ କୁଆଡେ ବାହାରକୁ ପଡିଥାନ୍ତି ମୁଁ ଟିକେ ରୋଷେଇ କରିଦିଏ ଆଉ।
ଆଛା। ଆପଣ ବଡ଼ କି ଘରେ?
ଆଜ୍ଞା ଆଜ୍ଞା ମୁଁ ବଡ।
ଆଉ ଅଛନ୍ତି ଭାଇ ଭଉଣୀ?
ଆଜ୍ଞା ମୋର ଜଣେ ସାନ ଭାଇ ଅଛନ୍ତି।
ଭଉଣୀ?
ନାଇଁ ଭଉଣୀ ନାହାନ୍ତି କିଏ।
ଆଚ୍ଛା।
ଆଜ୍ଞା ସେଇଟା ତ ସବୁ ଦୁଃଖ। ରକ୍ଷା ଆଜ୍ଞା ରକ୍ଷାବନ୍ଧନ ହେଲେ ଭଉଣୀ ନାହାନ୍ତି ତ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବି କେହି ନାହାନ୍ତି।
ଉଁ ହୁଁ ଦୁଃଖ କାଇହିଁକି କରନି ଆମେ ଅଛୁ।
ଆଜ୍ଞା ଆଜ୍ଞା ନିଶ୍ଚିତ।
ଦୁଃଖ କାହିଁ କରୁଛନ୍ତି।
ଆଜ୍ଞା କେହି ସେମିତି କିଛି ମାନେ ଆଉ କେହି ନାହାନ୍ତି ନା। ତ
ହଁ।
କଣ କହୁଥିଲେ ବାପା କଣ କରନ୍ତି?
ବାପା ଆପଣଙ୍କର କଣ କରନ୍ତି? ସେଇଆ କହୁଛି। ବିଜନେସ୍ କି ବାହାରେ ଆଉ ଆପଣ ପଢାପଢ଼ି ସରିଲାଣି।
ଆଜ୍ଞା ଆଜ୍ଞା ମୋର ଏବେ ପଢା ସରିଲା ଡିପ୍ଲୋମା କରୁଥିଲି।
ହଁ।
ଆଜ୍ଞା ତିନି ବର୍ଷ କରିଥିଲି ଏବେ ସରିଲା ମୋର ଏଇଥର ଏଇ ମେ ମାସ ସରିଲା।
ଆଚ୍ଛା।
ଆଜ୍ଞା।
ହଁ। ଆଉ ଭାଇ ଭଉଣୀ ପାଠ ପଢୁଥିବେ ନା ଏଇ ସରି ଆପଣଙ୍କ ଭାଇ ପାଠ ପଢୁଥିବ?
ଆଜ୍ଞା ସିଏ ଏବେ ଯୁକ୍ତ ଦୁଇ ପଢୁଛି।
ଆଚ୍ଛା ଗାଆଁ ରେ।
ଆଜ୍ଞା।
ଗାଁ ରେ ପଢୁଛି କି ବାହାରେ?
ଆଜ୍ଞା ଆଜ୍ଞା ଘର ପାଖରେ ଘରରୁ ତିନି ଚାରି କିଲୋମିଟର ହବ ଗୋଟେ କଲେଜ ଅଛି ସେଥିରେ ପଢୁଛି।
ହୁଁ। ମା ଘରେ ରୋଷେଇ କରନ୍ତି ଆଉ ନା।
ଆଜ୍ଞା ଆଜ୍ଞା ମା ତ ସବୁ ଘରେ ରୋଷେଇ କରନ୍ତି ଆଉ
ଆ ମାଆ ଘରେ ଥାଉ ତ ଆଉ ସିଏ କହିବେ ନା ଛୁଆଙ୍କୁ ରୋଷେଇ କରିବ ବୋଲି।
ହଁ ନାଇଁ ନାଇଁ। ସେଇଟା ତାପରେ ଝିଅଟେ ଥିଲେ ଟିକେ ମା ଝିଅଙ୍କୁ ହେଲ୍ପ କରିଥାନ୍ତେ ଏଇଆ। ଆଉ ଝିଅ ତ ତ ନାହିଁ ଆଉ ଯାହା ହେଲପ ଆପଣଙ୍କ ମ୍ୟାରେଜ ସେ ଟିକେ ମାନେ ରେଷ୍ଟ ନେବେ କି ଯାହା କରିବେ ଆଉ ସେ ପର୍ଯ୍ୟନ୍ତ କରିବେନି। ପଡିବ ଆଉ କିନ୍ତୁ ଗୋଟେ ଝିଅ ଥିଲେ ମା ର ବହୁତ କାମ କରିନିଏ ସାଇଟ ଉପରେ
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା ଯେମିତି ଟିକେ ପାଣି ଫାଣି ସାହାଯ୍ୟ କରିବା ନହଲେ ରୋଷେଇରେ ଟିକେ ସାହାଯ୍ୟ କରିବା।
ରୋଷେଇ କରିବା ଲୁଗାପଟା ସଫା କରିଦବା କି ଶୁଖେଇଦବା ତୋଳି ନବା ଏସବୁ ତ ପୁଅ ପିଲା କରିବେନି କିନ୍ତୁ ଜଦିି ଏନ୍ ବର୍ଷା ଅତ୍ୟଧିକ ହୁଏ। ହଉ କେହି କେହି ଘରେ ତୋଳି ଆଣନ୍ତି କିନ୍ତୁ ଝିଅଟା ଥିଲେ ସବୁ କରିଦିଏ ଘରେ।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା।
ହୁଁ। ହଁ।
ଆଉ ଆଜ୍ଞା।
ଏଥର ଯୋଉ ବର୍ଷା
ମୁଁ କହିଲି ବର୍ଷାରେ କଣ କିଛି ଖାଇବା ପିବା କଣ ବନେଇଛନ୍ତି ଛଣାଛଣି?
ନାଇଁ କରେଣ୍ଟ ତ ନାହିଁ ଗ୍ରାଇଣ୍ଡିଙ୍ଗ କରିବା ପାଇଁ ହଜବେଣ୍ଡ କହୁଥିଲେ ବରା କରିବା ପାଇଁ କି? ତ ଲାଇନ୍ ତ ରହୁନି ନା ତାକୁ କିଏ ଶିଳରେ ବାଟିବ ଲାଇନ ଇନଭଟର ଅଛି। କିନ୍ତୁ ଏଥିରେ ଗ୍ରାଇଣ୍ଡିଂ ହବନି।
ଆଜ୍ଞା ଆଜ୍ଞା ଲାଇନ୍
ମୁଁ କହିଲି ପକୁଡି ଛାଣିବି ମନା କଲେ।
ଆଜ୍ଞା।
କିନ୍ତୁ ମୁଁ ଯାଉଛି ଏବେ କରିବି ସିଏ ନ ଖାଇଲେ ଆଉ ଘରେ ସମସ୍ତେ ଖାଇବେ ନା? ଥଣ୍ଡା ପାଗ ଦେଇକି ସକାଳୁ ଖାଇବେ କଣ ଏବେ ତ ଭାତ ଖାଇବା ପାଇଁ ଇଚ୍ଛା ହବନି।
ନାଇଁ ଆଜ୍ଞା ପଖାଲ୍ ତ ଖାଇତ ଇଚ୍ଛା ହେବନି ଯମାବି।
ନା ନା ଆପଣ ପଖାଳ ଖାଆନ୍ତି?
ଆଜ୍ଞା ଆଜ୍ଞା ମୁଁ ପଖାଳ ଖାଏ।
ଆଚ୍ଛା।
ମାନେ ଯେତେବେଳେ ବାହାରେ ତ ରହୁଥିଲା ସେଠି ତ ପଖାଳ ପାଏନିଁ ତ ଏବେ ଯୋଉ ମାସେ ହେଲେ ଆସି ଘରେ ଅଛି ତ ପଖାଳଟେ ଟିକେ ଖାଇବାକୁ ମିଳିଛି।
ହୁଁ ଏସବୁ ଜିନିଷ ତ ଥରେ ଭଲ ଲାଗିବ ଆଉ।
ଆଜ୍ଞା ନାଇଁ ଆଜ୍ଞା ବାହାରେ ଇଚ୍ଛା ହୁଏ କିନ୍ତୁ ବାହାରେ ଆଣିବୁ କୋଉଠୁ ତ? ବେଳେ ବେଳେ କଁ କରେ କୁହନ୍ତୁ ନା କ୍ୟାଣ୍ଟିନ୍ ଯେତବେଳେ ମାନେ କ୍ୟାଣ୍ଟିନ୍ ରେ ତ ଖାଏ ମୁଁ। ଆଜ୍ଞା ତ ରାତିରେ କଣ କରେ ନା ଭାତ ଆଣି ଆସି ଟିକେ ଅଧିକ ତାକୁ ପାଣି ପୁରେଇକି ରଖିଦିଏ।
ସେଗୁଡା ଏତେ ଖାସ୍ ଲାଗିବନି ଯେମତି ସେ ଟାଣ୍ ଲାଗିବ ଆ ତାପରେ ସେ ଯୋଉ ତୋରାଣିଟା ନା ସେ ଯେମିତି ଘରେ ଗୋଟେ ପାଗ ହେଇଚି ଆଉ ଗୋଟେ ହ୍ୱାଇଟ୍ ଟାଇପ୍ ର ଦିଶିବ ଟିକେ ସେଥିରେ ସେଇ ପାଣିଚିଆ ଭଳିଆ ଲାଗିବ ମୁଁ ବି କରିଚି ଟ୍ରାଏ କରି ସେମତି କିନ୍ତୁ ହୁଏନି।
ସେଇଟା ସତ କଥା।
ହୁଁ ହୁଁ ଖାସ୍ ଲାଗେନି। ଆଉ ଘରେ ଡେକିଚିରେ ଟିକେ ଅଧିକ କିଏ ଭାତ ବନା ହେଇ ଥିବ ନା ସେ ଅଲଗା ପାଗ ଭଲ ଲାଗିବ ଟିକେ ଟେଷ୍ଟ ଆସିବ। ସେଗୁଡା ଅଳ୍ପ ଭାତ ଜିନିଷ ଭଲ ଲାଗେନି।
ଆଜ୍ଞା ଆଜ୍ଞା।
ହୁଁ।
ଆଉ ଆଜି ଏ କୁଆଡ଼େ ବୁଲାବୁଲି କରି ତେ ଯାଇଛନ୍ତି?
ହଁ ନା। ନାଇଁ କୁଆଡେ ଯାଇନି ଘରେ କୁଆଡ଼େ ଛାଡ଼ନ୍ତିନି ଯିବା ପାଇଁ ଏମିତି ଯାଇଚି ଆମ ର ସେପଟେ ଯୋଉ ବାଲେଶ୍ଵର ଯାଇଥିଲି ଦୁଇ ହଜାର ବାଇଶରେ ଦେଖିବା ପାଇଁ ସେ ଚାନ୍ଦିପୁର୍ ସି ବିଚ୍। ଆଉ ହେଇଗଲା ପଞ୍ଚଲିଙ୍ଗେଶ୍ଵର ଆଉ ଏବେ ଯୋଉ ନୂଆ ହେଇ ଚି ରାଧାକୃଷ୍ଣ ମନ୍ଦିର ଜାଣିଚନ୍ତି?
ନାଇଁ ଆଜ୍ଞା ଜାଣିନି ଖାଲି ଏଇ ଦେଖିଚି ମୁଁ ରିଲସ୍ ରେ।
ହୁଁ। ଆଉ ସେପଟେ କ୍ଷୀର ଚରା ଗୋପିନାଥ ସବୁ ଯାଇଥିଲୁ ଆଉ ମଝିରେ ଯାଇଥିଲି ତ ମା ତାରିଣୀ ଯାଇଥିଲି କି?
ଆଜ୍ଞା ଆପଣଙ୍କ ଘରଟା କୋଉ ପାଖରେ କି?
ଆମର ଢେଙ୍କାନାଳ।
ଆଜ୍ଞା ତାଆନ୍ ତ ଘଟ ତାରିଣୀ ମା ଙ୍କ ପିଠ ତାଲେ ବହୁତ୍ ଦୂର ହଉଥିବ ଆପଣଙ୍କୁ
ହଁ ବାଲେଶ୍ଵର ବି ବହୁତ୍ ଦୂର ତାରିଣୀ ବି ବହୁତ୍ ଦୂର ମୁଁ ଇମିତି ଏ ଯାଇଚି ଆଉ ଆପଣ କୁଆଡେ ଯାଇନାହାନ୍ତି।
ଆଜ୍ଞା ମୁଁ ବି ଯାଇଚି। ପୁରୀ ଯାଇଛି। ଘଟଗାଁ ତ ଆମର ଏଇଠୁ ପାଖରେ।
କେଉଁଝର କି ଆପଣଙ୍କ ଘର?
ଆଜ୍ଞା ଆଜ୍ଞା।
ଆଚ୍ଛା।
ଏ ସମୁଦାଏ କୋଡିଏ ପଚିଶ ପଚିଶି ରୁ ତିରିଶ କିଲୋମିଟର ହବ।
ଆଚ୍ଛା ହୁଁ।
ଆଜ୍ଞା ଆଉ ପୁରୀ ଯାଇଛି ତାପରେ ଚିଲିକା, କୋଣାର୍କ କାଳିଜାଇ ଯାଇଛି ତାରାତାରିଣୀ ତାପରେ ସିଦ୍ଧ ବିନାୟକ ଆଉ ଯାଇଥିଲି ଆଜ୍ଞା ତାପରେ ଯାଇଥିଲି ବାଲେଶ୍ଵର ବି ଯାଇଥିଲି ଥରେ ମାନେ କଲେଜ୍ ଉନ୍ ତରଫରୁ ଯାଇଥିଲୁ କଲେଜେରେ ଜାଣିଛନ୍ତି ଆପ୍ ହଁ ଖେଳ ହୁଏ ମାନେ ସେଟା ଜିଲ୍ଲା ସ୍ତରୀୟରେ ତାପରେ ପୁଣି ହୁଏ।
ହୁଁ ଜାଣିଚି।
ଆଜ୍ଞା, ସେ ଜିଲ୍ଲା ସ୍ତରୀୟ ଖେଳ ହଉଥିଲା, ଯେତେବେଳେ ବାଲେଶ୍ୱର ଯାଇଥିଲି। ସେଠି ଜଗନ୍ନାଥ ହିମାମି ମନ୍ଦିର ଜାଣିଛନ୍ତି?
ହଁ, ସେଠିକି ବି ମୁଁ ଯାଇଥିଲି।
ଆଜ୍ଞା, ଆଜ୍ଞା, ସେଇଠିକି ଯାଇଥିଲି ତ, ପାଖରେ ସେଇଠୁ ପାଖରେ ତ, ସେଠି ବି ଯାଇଥିଲୁ ବୁଲିବା ପାଇଁ ସାଙ୍ଗମାନେ ସବୁ।
ହୁଁ।
ତାପରେ ଆଜ୍ଞା କପିଳାସ ବି ଯାଇଥିଲି ଜୋରନ୍ଦା ଯାଇଥିଲି ସେଇଟା ତ ଆପଣଙ୍କ ପାଖ ହବ। ଆ
ମୁଁ ବି କପିଳାସ ଯାଇଚି ଯୋରନ୍ଦା ଯାଇଚି ପୁରୀ ଦୁଇ ତିନି ଥର ଯାଇଚି। କିନ୍ତୁ ପୁରୀ ଲାଷ୍ଟ ଦୁଇ ହଜାର ଉଣେଇଶ ରେ ଯାଇଛଚି। ଆମ ଏଇ ଯୋଉ ନାଇଁ ନାଇଁ ଆମର ଏଇ କପିଳାସ ପାଖରେ ଯୋଉ ସାଇ ମନ୍ଦିର ସେଇଟା ଦେଖିଚି।
ଆଜ୍ଞା ଆଜ୍ଞା ସେଇଟା ସେଇ ସିରିଡି ଶାଇ ମନ୍ଦିର କହୁଥିଲି, ମାନେ କପିଳାଶରୁ ଗଲା ବା
ହଁ ହଁ ଦେଖିଚନ୍ତି ଆପଣ ବି ସେ ଜାଗା ତ ମତେ ବହୁତ ପସନ୍ଦ।
ଆଜ୍ଞା ସାଇବାବାଙ୍କର ବଡ ମୂର୍ତ୍ତି ଗୋଟେ ଅଛି ସେଠି।
ହଁ ହଁ ଯାଇଚି ସେଠିକି ଦୁଇ ତିନି ଥର ଯାଇଚି।
ଆଜ୍ଞା ଆଜ୍ଞା ପୁରୀ ବି ମୁଁ ଏଇ ଯ ଯାଇଥିଲି ବର୍ଷେ ହେଇଗଲାଣି ତଥାପି। ମାନେ ଆର ବର୍ଷ ଯାଇଥିଲି ଜାନୁଆରୀ ମାସବଳକୁ।
ହଁ। ମଝିରେ ଗୁଲାପୀ ପି ତାର ଟା ବହୁତ ଭଲ ଲାଗେ କିନ୍ତୁ। ଘରେ ଛାଡନ୍ତିନି କି କୁଆଡେ ନିଅନ୍ତିନି।
ଆଜ୍ଞା ଆମର କଣ ସାଙ୍ଗସାଥି ମିଶିଗଲେ। ସାଙ୍ଗ ଯଦି କହିଲେ ହଁ ଚାଲ ଯିବା ଆଉ।
ଏଇ ଟାଇମରେ ତ ଯୁଆଡେ ଇଛା ଯାଇପାରିବ ମ୍ୟାରେଜ ପରେ ଆଉ କୁଆଡେ ଯାଇପାରିବନି।
ଆଜ୍ଞା ଆଜ୍ଞା ସେଟା ତ ସତ କଥା।
ହୁଁ ଏବେ ଆପଣ ବହୁତ ଜାଗା ବୁଲାବୁଲି କଲେଣି। ମିଶିଚନ୍ତି ମାନେ ଆପଣ ମାନ ବହୁତ ଜାଗା ଦେଖିଚନ୍ତି।
ଆଜ୍ଞା ଆଜ୍ଞା ସେଇଟା ସବୁ ପରିବାର ସହିତ ଥରେ ଯାଇଥିଲି ଆଉ ସାଙ୍ଗଙ୍କ ସହିତ ପୁରୀ ଯାଇଥିଲି ତାପରେ ସେଇ ଇମାମି ଯାଇଥିଲି ଆଉ ପାଖାପାଖି ଯାଇଥିଲି ସବୁ ଜାଗା
ହୁଁ।
ଆଜ୍ଞା ହଉ ଆଜ୍ଞା ଆମେ ରଖୁଚି। ପରେ କେତେବେଳେ ଫାଙ୍କା ହେଲେ କଲ କରିବି।
ଆଉ କଣ କହୁଚୂ କିରେ?